ହାଲୋ କଣ କରୁଛୁ ମୁଁ ଅଛି ଆମ ନଈ ଆଡେ।
ମୁଁ ବା ଏଇ ଯୋଉ ପଳେଇ ଆସିଛି ଏପଟ ଆମ ଯୋଉ ବନ୍ଧ ଆଡେ।
ଓହୋ। ତମ ଆଉ ବନ୍ଧଟା ଯାକ କାମ ଚାଲିଥିଲା ଯେ ମୁଁ ଯାଇଥିନି ସେ କାମ କମ୍ପ୍ଲିଟ୍ ହେଇାସାରିଲାଣି ନା ଅଛି।
ନା ଏଟା କାମ ହୋଉଥିଲା କଣ କି ଅଧାରୁୁ ବନ୍ଦ ହେଇଯାଇଛି ଆଉ ତୋ କାମ ହେଲା ନାଇଁ। ସେ କଣ ହେଇଛି ସେ ପ୍ରୋବ୍ଲେମ ଗୋଟେ ହେଇଥିଲା ଆଉ ବନ୍ଦ ହେଇଛି କାମ ହେଇନି।
ତମ ଗାଁ ବନ୍ଧ ଟିକେ ଭାଙ୍ଗି ଆଇଲାଣି।
ହଁ ଭାଙ୍ଗି ଆଇଲାଣି ବା ସେଇଟା ଯୋଉ ପଥର ପାକିଙ୍ଗ ହୋଉଥିଲା ତ ଆଉ କାମ ଟା ଆସିଥିଲା ତାର କଣ ହେଇଛି କେଆଣି ସେ ତ ଗଲାଣି କାମ ଏଇ ତ ହେଇଗଲାଣି ବହୁତ୍ ଦିନି ବୋଧେ ନା। ସାତ ମାସେ ଉପରେ ହେଇଗଲାଣି ନା କଣ ସେ ବନ୍ଧ କମ ଫାମ। ସାତ ଆଠ ମାସ ହେଇଗଲାଣି ଆଉ କାଇ ତ ନାହିଁ ସେ ସବୁ କାମ ହେଇଥାନ୍ତା ହେଇନି ବୋଧେ କଣ ହବ ଲେଟ୍ ହବ ବଧେ ଆଉ। ମଜା ଲାଗୁଚି। ଆଉ ଏଇ ବର୍ଷ ଫୁଣି ବର୍ଷା ଦିନଟା ଆସୁଚି ନା କାମଟା ନିହାତି କରିବା କଥା।
ଦେଖିବା ତମ ବନ୍ଧୁଟା ତ ନଈ ପୁରା ଖାଇଗଲାଣି ଆଉ ଭାଙ୍ଗିଯିବ ଅଳ୍ପ। ମୁଁ ସେଇଥିପାଇଁ ପଚାରନି। ଆମେ ତମଗାଁ ବନ୍ଧରେ ଟିକେ ଯିବା ଆସିବା କରୁନା ସେଥିପାଇ ମୁଁ ପଚାରିନି ମୁ କିହୀନି। ସେ ତମ ଗାଁ ବନ୍ଧ ଟା ଭଲ ହେଇଛି ନା ଖରାପ ହେଇଛି ଫୋନ କରିଥିନି।
ହଁ ବନ୍ଧ ଟା ଭଲ ଅଛି ଯେ ଏଇ ଯୋଉ ଫାଷ୍ଟେ ରୁ ଦେଖିଥୀବୁ ତ ଆମ ଗାଁ ବନ୍ଧଟା ଆମ ଶନି ତୋଟା ଯୋଉଠି ସରିଛି ଶନି ତୋଟାରୁ ନେଇକି ଲାଷ୍ଟେ ଯୋଉ ହରିକଂଶ ବନ୍ଧ ଯୋଉ ଯାଇଛି ବନ୍ଧ ଟା ତା ଭିତରୁ କଣ ହେଇଚି ନା ଯୋଉ ଖଣ୍ଡେ ଖଣ୍ଡେ ଖଣ୍ଡେ ଖଣ୍ଡେ ମାନେ ଅତଡା ଖାଇ ଖାଇ ସେ ବନ୍ଧ ଟା ଟିକେ ଟିକେ ଭାଙ୍ଗି ଆସିଲାଣି ଯୋଉ ଗୋଟେ ପଟ ଭାଙ୍ଗି ଆସିଲାଣି। ଆଉ ଯୋଉ ପଟଟା ନଈ ପଟଟା ଆଉ ଯୋଉଟା ନଈ ପଟଟା ସେ ପଟା ଟିକେ ଠିକ୍ ଠାକ୍ ଅଛି। ଦେଖି ଆସେ କେତେ ସମ କଣ ରହୁଚି ଆଉ ଯଦି ଅଧିକ ଖରାପ ହେଲା ମାନେ ବନ୍ଧ। ସିଚୁଏସନ୍ ଅଧିକ ଖରାପ ହେଲା ତାହାନେ କଣ ଆକ୍ସନ୍ ନେଇଆଯିବ କଣ କାମ ହଁ ହବ ବୋଧେ ବନ୍ଧଟା ଆଉ ଏଇନା ତ ପଥର ପେକିଙ୍ଗି ହେଇଥିଲା କେତେଦିନ ପାଇଁ ତାପରେ ତ ସେ କାମ ଟା ସରିଗ ଲାକି? କଣ ହେଲା କେଇଆଣିି କି ହେଲାନେହି ସେ ପଳେଇଲା ସେଇ ଗାଡି ଟା ଆସିଥିଲେ ସବୁ ଲୋକ। କ କାମ କରିବାକୁ ସିଏ ଆଉ କାମ କଲେନେହିଁ ସେ ପଲେ ସବୁ କୁଆଡେ। ହଁ ହେଇଥିଲା ଆଉ ଦେଖିବା ପଛରେ ବୋଧେ କାମ ହେଇପାରେ।
ହଁ ପା ସେଇ ଦିଜଣଙ୍କୁ ପଚାରିମି ଯାଇଥିନି ଦେଖିନି।
ହୁଁ।
ମୁଁ କହିନି ତାଙ୍କ ବନ୍ଧଟା ତ ଏମିତି ହେଇଚି ହେଟା ଆଉ ଥରେ ନଈ ବଢିଆଇନେ ଭାଙ୍ଗିଯିବ। ତାଙ୍କ କାମ ଫାମ ହେଇଲା ନା ହେଇନେହିଁ ସେଇଥି ପାଇଁ ଟିକିଏ ପଚାରନି ଆଉ।
ହଁ ପା ଏଇ ନଈଟାକୁ ଡର ମାଡୁଚି ନା କାହିଁକି ନା ଏଇ ବର୍ଷା ଦିନ ଆସିଗଲାଣି ଏଇ ରଜ ତ ସରିଲା ରଜ ପରେ ପରେ ବର୍ଷା ଦିନ ପଳିଆସିବ ଆମର ଏଇ ମାସେ। ତା ପରଠୁ ବର୍ଷା ପୁରା ଷ୍ଟାର୍ଟ ହେଇଯିବ ଯେ ଭୟଙ୍କର ବର୍ଷା ହବ ନଈରେ ସବୁବେଳେ ମଣିଷେ ଓ ଉପରେ ମଣିଷେ ଉପରେ ପାଣି ରହିବ ଆଉ ଯୋଉ ଦିନରେ ଦେଖିବୁ। ହଁ ପା ଆଉ ଯୋଉଦିନ ଦେଖିବୁ ଟିକେ ମାନେ ବର୍ଷା ଲାଗିବ ଦି ତିନି ଦିନି ତିନି ଦିନି ଯୋଉଦିନ ଲଘୁଚାପ ହେଲା ସେଥିରେ ଏତେ ପାଣି ଆସିବ ତୁ ଦେଖିନେ ଡର ମାଡିବ ମାନେ ଆଖି ପାଉ ନଥିବ ଏପଟ ସେପଟ ନଇ। ସିଏ ପୁରା ମାନେ ଗୋଟେ ତୁ ଯଦି ଗୋଟେ ଜେ ସି ବିି ଗାଡି ପୋତିଦୋବୁ ତାଉପରେ ଆଉ ଗେଟେ ଟ୍ରାକ୍ଟର ପୋତି ଦୋବୁ ତଥାପି ଦେଖାଯିବନେହିଁ ଦିଟାନାଖା ଗାଡି ମାନେ ଏତେ ପାଣି ପଳିଇ ଆସିବ।
ତାହା ନେ ଏତେ ପଣି ଅଛି ତମଗାଁ ନଈରେ? ହଁ ପା। ତମେ ତାହାନେ ତମର ଯୋଉ ପାଖଗାଁ ଲୋକରା ବି ସେରା ବହୁତ୍ ହଇରାଣ ହୋଉଥୁବେ?
ହଁ ହଇରାଣ ହଉନାହାନ୍ତି ନା ଆଉ ପାଖ ଗାଁ ଲୋକ କଣ କି କହିବାକୁ ଗନେ ଆମ ତ ଆମ ଗାଁ ଟା ବି ବନ୍ଧଠୁ ଟିକେ ଦୂରରେ ରହୁଛି ଆମ ଗାଁ କୁ ଯୋଉ ନାଗି ଲାଗିଚି ଯୋଉ ଗାଁ ଟା ସେଇ ଗାଁ ଟା ବନ୍ଧ ପାଖକୁ ଲାଗିଚି ଆଉ ସେଇ ଗାଁ ସେଟା ହେଲା ଯୋଉ ସେଠି ମାନେ ପାଣି ହେଲେ ଟିକେ ଅଧିକ ଡର ସେଠୁ କଣ ହୁଏନା ତାପରେ ସେ ଗାଁ ରେ ଆଉ ଗୋଟେ ଗଣ୍ଡା ଟେ ଯାଇଚି ମାନେ ସବୁ ବିଲ ପାଣି ଗୁଡା ଏକାଠି ହେଇକି ଆମ ଗାଁ ସେପଟରୁ ବିଲ ପାଣିରା ଏକାଠି ହେଇ ହେଇ ହେଇ ହେଇ ଆସିବ ତାପରେ ତାଙ୍କ ଗାଁ ସେଇ ଯୋଉ ଗଣ୍ଡା ଯୋଉ ଗଣ୍ଡା ନାଳ ଯୋଉଟା ହେଇଚି ସେଇ ଗଣ୍ଡା ନାଳଟରେ ପାଣି ଯାଏ ତ ସେଇ ନାଳଟା ଯେତୋଳେ ପାଣି ଯିବ ହେଠି ବି ରାସ୍ତା ଓପରେ ପାଣି ଚାଲେ ମାନେ ସେତେବେଳେ ସ୍କୁଲୁ ଫୁଲ ଖୋଲା ଥାଏ ଛୁଆ ବି ଆସନ୍ତି ଛୁଟି କାହିଁକିନା ଛୁଟି କଣ କି ସ୍କୁଲ ଖୋଲାଥାଏ ତାଙ୍କ ଗାଁ ଛୁଆ କେହି ଆସନ୍ତିିନି ଆମ ଗାଁ ପାଖରେ ଯୋଉ ଗାଁଟା ସେଠୁ ସବୁ ଛୁଆ ଆସି ପାରନ୍ତିନେଇ ବର୍ଷା ପୁରା ପାଣି ଥୁ ବନ୍ଧ ଓପରେ ଚାଲିଲେ ତ ସେଇ ଯୋଉ ବର୍ଷା ପାଣିରେ ଯୋଉ ଗନ୍ଧ ଉପରେ ଚାଲିଲେ ସେଇ ଯୋଉ ଲୋକଙ୍କ ସବୁ ଘରଟା କେମିତି ହେଇଛିି ଜାଣିଚୁ ନା ଆମ ଯୋଉ ବନ୍ଧ ଆଉ ଯୋଉ ସେ ଯୋଉ ଗଣ୍ଡା ନାଳ ମଝିରେ ଯୋଉ ଜାଗାଟା ରହିଲା ସେଇ ଜାଗାଟା ହେଇଚି ଆମ ଲୋକଙ୍କର ଘର। ଆଉ ଯୋଉ ଲୋକ ରାଙ୍କ ଘର ଟିକେ ତଳୁଆ ଟିକେ ଡାଉନ ଅଛି ସେପଟୁ ନଈ ଆଡୁ ପାଣି ସେପଟୁ ପଛ ପଟୁ ପଳେଇଆସେ ଆଉ ଏପଟୁ ଯୋଉ ଗଣ୍ଡା ପାଣିଟା ପଛପଟୁ ପଳୁଏ ଖାଲି ରାସ୍ତାଟାକୁ ଛାଡିକି ସମସ୍ତଙ୍କ ଘର ବାଡିଆଡୁ ପୁରା ପାଣି ଲାଗିଯାଏ ଆସିକି ମାନେ ସମସ୍ତିଙ୍କ ବାଡି ବା ବାଡିକି ବାଡି କାହା ଘର ଭିତରୁ ପାଣି ପଶେନେହିଁ କିନ୍ତୁ ସମସ୍ତିଙ୍କ ବାଡିରେ ପାଣି ଲାଗିଯାଏ।
ଆଉ ମୁଁ ଦେଖଥିନି ତମର ଏଇ ଯୋଉ ଯୋଉ ନଈ ବାଲି ମାଲି ସବୁ ତାଡି ଦେଇଚନ୍ତି ମାନେ ପନ୍ଦର କେତୋଟି ଭାଙ୍ଗିଯିବ ତମ ଘର ବି ସେଇଆ ହେଇଚି।
ହଁ ପା।
ତମ ତମ ଗାଁ ପାଖ ମନ୍ଦିର ବି ସେଇଭଳିଆ ହେଇଛି ମୁଁ କହିଲି ମୁ ବାଲି ତ ବାଲି ତାଡି ଦୋଉଚନ୍ତି ହଁ ହଁ ମୁଁ କହିଲି ବାଲି ତ ସବୁ ତାଡି ଦୋଉଛନ୍ତି ଏମିତି ସବୁ ନଷ୍ଟ କରୁଚନ୍ତି ତାହେନେ ଏଇ ଗାଁ ଲୋକରା ମାନେ କେମିତି ରହିବି ମାନେ କେମିତି ନଈଟା ଗୋଟେ ସାଇ ଯାଇଚି ନଈଟା ଆଉ ଗୋଟେ ସାଇଡରେ ରହିଯିବ ମାନେ ନଈଟ ଯାଇଥିଲେ ତମ ଗାଁଠ ଟିକେ ଦୂରରେ କିନ୍ତୁ ଏଥର ନଈଟା ଯିବ ତମ ଗାଁ ପୁରା
କାହିଁକିନା କଣ ହୋଉଚି କଣ ହୋଉଚି କହନି ଯୋଉ ବାରିରୁ କାଢି ଦୋଉନାହାନ୍ତି ନା ନଈ ସୁୁଅ ଆଇଲାଠୁ ସେ ବାଲିରାକ ଭା ଭାଙ୍ଗି ଭାଙ୍ଗି ଭାଙ୍ଗି ଭାଙ୍ଗି ନଈଟା ଘୁଞ୍ଚି ଘୁଞ୍ଚି ପଳି ଆସିବ ଏପଟକୁ। ଆଉ ସେପଟେ ବି ନଇ ସେପଟ ଯୋଉ ଗାଁଟା ସେ ଗୋଟା ଗାଁଟା ବି ଟିକେ ଉଚ୍ଚାରେ ଅଛି ତା ତାଙ୍କ ବନ୍ଧ ଓପରକୁ ପାଣି ଅବଶ୍ୟ ଯାଏନେଇଁ କିନ୍ତୁ ତାଙ୍କ ତାଙ୍କ ବନ୍ଧଟା ବୋହୁତୁ ଉଚ୍ଚାରେ ଅଛି ତା ବନ୍ଧ କରେ କରେ ସବୁବେଳେ ପାଣି ଚାଲିିବ ନା ତାଙ୍କ ଓପରକୁ ଯିବନି। କିନ୍ତୁ ପାଣି ଆମର ଏପଟ ଟା ଫାଙ୍କା ଅଛି ନା ନଈ ଏପଟା ପୁରା ଖରିଉରା। ଆଉ ଘାସଉରା। ତାର ଯୋଉ ବାଲି ଯୋଉ ତାଡି ଦେଇଚନ୍ତି ସବୁ ଲୋକ ବାଲି ତାଡିକି ନିଆ ହୁଏ ଟ୍ରାକ୍ଟରରେ। ସେଇ ଯୋଉ ବାଲି ଯୋଉ ତାଡିଚନ୍ତି ସେରା ସବୁ ପୋଖରୀ ଭଳିଆ ପୁରିଯାଏ। ଏଇଭଳିଆ ହୁଏ ଆଉ କିନ୍ତୁ ସେପଟ ଗାଁଟା ଚ ଏତେ ବି ଇଏ କିଛି ହୁଏ ନେଇ ଲୋ କ ଆସନ୍ତିନି ଏପଟକୁ ତା ରାସ୍ତାରେ ସେ ଯାଆନ୍ତି କିନ୍ତୁ ନଈଟା ବି ତଥାପି ତା କୁ ଟିକେ ଡର ରୁହେ।
ହଁ।
ଏଇଭଳିଆ ବାଲି ତାଡି ନେଇ ଯାଉଚନ୍ତି ଯୋଉ ସେଇଥିପାଇଁ ଏମିତି ଟିକେ ଅସୁବିଧା ହେଇଯାଉଚି ଆଉ ତାର ଫୁଣି ଯେତୋଳେ କାମ ଆସିବ ପୁଣି ଏଇ ବାଲି ଫାଲି ତଡ଼ା ହବନି କଣ ଯେତଳେ ଫୁଣି ଆଉଥରେ ଆସି ବାଲି ପକେଇଦବନି କି
ହଁ।
ଉଁ ପବନ ମାନେ ଯେତେବେଳେ ପାଣିଟା ପୁରା ଜୋରେ ଆସିବ ଏତେବେଳେ ବାତ୍ୟା ଟାଇ ରେ ଟିକେ ହବ ଯେତେବେଳେ ଟିକେ ଲଘୁଚାପ ପଡିଯିବ ବର୍ଷା ପାଣିଟା ଯେତେବେଳେ ଜୋରେ ଆସିବ ଫୁଣି ଏଇ ଯୋଉ ବାଲି ଘାଟ ଯୋଉଟା ହେଇଚି ଏଇଟା ପୋତି ଦେଇକି ନୂଆ ବାଲି ପକେଇଦବ। ତାରେ ଫୁଣି ନଈଟା ସାଇଜ୍ ହେଇଯିବ ଏମତି ତ ଚାଲଚି ସବୁ ବର୍ଷ ଦେଖିଆ କଣ ହଉଚି ଆଉ।
ହଁ ବା ସେଇଥିପାଇଁ ମୁଁ ପଚାରି ‍ବୋନି କହନ୍ତି ଏମିତି ବାଲି ମାଲି ତାରିନେ ଭଲ ହବ ନେଇଁ। ଫେରେ କହନ୍ତି ଘର ଦ୍ୱାର ଭାସିଯିବ ଲୋକଟା ଭଲ ରହିପାରିବେ ନେଇଁ ଏଟି ଏମ୍ ପଚାରୁଥିନି ଆଉ ହଁ ଏଇଟା ବାଗେଇ ଦେବି ଏଇଟା ଆସ୍ତେ ଆସ୍ତେ ଦେଖିକି ଲୋକ ବାଗ ଗେଇ ଦେବି।
ହଁ ବା ଆଉ ଲୋକ ଫୁଣି ତାକୁ ଏଇନା କିଛି ଏତେ ମୁଣ୍ଡ ଖେଳଉ ନାହାନ୍ତି କାହିଁକି କହନି ହେଇନି ଏତେ ଖରାପ ସିଚୁଏସନ ହେଇନି ଆଉ ଅଛି ତ ଅଛି ଦେ ଖିଆ କେତେଦିନ ପର୍ଯ୍ୟନ୍ତ କଣ ହିଁ ଚାଲଚି। ଯେତେବେଳେ ଟିକେ ସିଚୁଏସନ ଖରାପ ହବ ନହେଲେ ଲୋକ ସବୁ ଯୋଉ ଗାଁ ପାଖ ଲୋକ ସବୁ ଆମ ଯୋଉ ବନ୍ଧ ଟା ଯୋଉ ବୁଝୁ ମାନେ ତା ଯୋଉ ପାଖ ଯୋଉ ଲାଗିଚି ସବୁ ଆମ ଗାଁ କୁ ପଳେଇ ଆସିବେ। ତାପରେ ଆସିଲା ପରେ ଘର ରାତ ସେମିତି କିଛି ବୁଡ଼ିବ ନ ଅବଶ୍ୟ ପାଣି ଟିକେ ଟିକେ ଚଢ଼ିଯିବ। ସେ ଫୁଣି ଚାରି ପାଞ୍ଚ ଦିନି ଗଲା ପରେ ଅଟୋମେଟିକ ପାଣି ସବୁ ଉ ଉ ଖସିଯିବ ଫୁଣି ଲୋକ ଯାଇକି ରହିପାରିବେ। ଆଉ ସେଇ ଚାରି ପାଞ୍ଚ ଦିନି ପାଇଁ ଟିକେ କଷ୍ଟ କଣ ଏଇ ଖାଇଆ ମିଳିବ ସବୁ ଗମେଣ୍ଟ ତରଫରୁ ସ୍କୁଲରେ ରହିବେ ଆସିକି ଲୋକମାନେ ଏଇଭଳିଆ ହବ ଆଉ।
ହଁ ସେଇଆ କରିବି ଆଉ ଭଲ ତମ ଗାଁ ଲୋକରା ଭଲ ରହିନେ ସବୁ ଭଲ ନା ଆଉ।
ହଁ ବା ନା ନା ସେଇଥିପାଇଁ ଏବେ ସ୍କୁଲ ଟା ଯୋଉ ରହୁଚି ଆମ ପାଖରେ ସେଇଠି ସବୁ ଇଏ କରିବେ ଆଉ ସେଇଠି ଲୋକ ଆସିକି ରହିବେ ସମସ୍ତେ।
ଓହୋ। ଏଇଭଳିଆ ତାହାନେ ଚାଲିଚି ଆଉ ତମର ସେଇ ନଈ ରେ ଏବେ କିଛି ପାଣି ମାଣି ଆସଚି ନା କି କିଛି ନା ଆସିନି ଏଇନା। ଆସିବନି ତ ଆନେ ଆସ୍ତେ ଆସ୍ତେ ମେଘ ଡ଼େଇ
ହଁ ମେଘ ହେଇ ଚି ମାନେ ପାଣି ଥିଲା କେତେ ପାଦେରୁ ଟିକେ ଉପରକୁ ଏଇନା ପାଣି ହେଇଚି ଆଁଣ୍ଠ ଠୁରୁ ଉପୁରୁକୁ। ଆଉ ଟିକେ ବର୍ଷା ପାଣି ବଢ଼ିବ ଫୁଣି କମିବ ଏଇତ ବ ଆଉ କମିବାର ଚାନ୍ସ ନାହିଁ କାହିଁକି ନା ବର୍ଷ ସଇଲା ନା ଯୋଉ ରଜ ସଇଲା ବର୍ଷା ଆରମ୍ଭ ହବ ବର୍ଷ ତା ଆରମ୍ଭ ହେଲା ମାନେ ଡ଼େଲି ଟିକେ ଟିକେ ଟିକେ ଟିକେ ଟିକେ ଟିକେ ଟିକେ ଟିକେ ବର୍ଷା ହେଇକି ହେଇକି ସେ ପୁରା ପୁରି ପାଣି ସବୁଆଡ଼େ ପଳେଇ ଆସିବ ଠିକି ଯେମିତି ପାଣି ଆଗରୁ ଆସେ। ଏ ନଈଟା ପୁରିକୁ ପୁରିକି ରହିବ ସବୁବଳେ ଆଉ।
ଓହୋ।
ତାହେଲେ ଫୁଣି ଯେତବଳେ ବଡ଼ ବର୍ଷା ହେଲା କି ଲଘୁଚାପ ହେଲା ସେଇ ଟାଇମରେ ନଈଟା ପୁରା ଆମର ପୁରିଯିବ। ଟୋଟାଲି ନଈଟା ପୁରିକି ପାଣି ଚାଲିବ ବନ୍ଧରେ କରେ କରେ ବନ୍ଧ କରେ କରେ କରେ ପାଣି ଚାଲିବ।
ହାଁ। ଭଲ ଏଇନା ନଈଟେ ଏଇନା ଆସିନି ଆସ୍ତେ ଆସ୍ତେ ଆସିବ ଏବେଠୁ ଦେଖେ ଷ୍ଟାର୍ଟ ହବ ନଈ ବଢ଼ିଟା ଆସିବା।
ହଁ ବା ନଈବଢ଼ି ଟା ଆସ୍
ଆନି ମେଘ ଦିନ ଟା ଏଇଠେ ଷ୍ଟାର୍ଟ ହବ ନା ଆଉ। କଲେଜ୍ ଜେ କଲେଜେ ଖୋଲିଲା ଆଉ କଣ ଯିବୁ ଖରା ମରା ଛୁଟି କମିିଲାଣି ସବୁ ଇଏ ହେଲାଣି। ଆସ୍ତେ ଆସ୍ତେ ଏଇନା ଇଏ ହବ ଆଉ।
କୋଉଠି ମାଇକି ହେଇ ବାଜୁଚି ବୋଧେ ଶୁଭୁଚି ମୋବାଇଲରେ ନାଁ।
ହଁ ହଁ ତମ ଘର ସେ ମାଇକି ଟା ବି ଶୁଭୁଚି ନାଁ ତମ ଘରେ ଯୋଉଟା ଅଛି।
ହଁ ବା। ଏ ଶୁଭିବ ମାଇକି ରଜ ସରିନି ମାନେ ମାଇକି ପାଖରେ ବାଜିଲେ ଶୁଭିବ ଆଉ କଣ କରିବା।
ହଁ କରିବ ସେଇଆ ହବ ତ ରଜରେ ଆମେ ଆଉ କଣ ତାଙ୍କୁ ମନା କରିବି ଏଇ ମାଇକି ବଜାଉ ନା ଇଏ ସେଇ।
ନା।
ଏଇଆ ଚାଲିଛି ଆଉଛି ବଜଉଛନ୍ତି ଆମେ ଆଉ କଣ କରିବା। ଆମେ ଆମ କାମ କରିବା ସେ ତା କାମ କରନ୍ତୁ ଆଉ ଏନଜୟ ରଜ ମାନେ ଏନଜୟ। କହିବେ ରଜରେ ଏଞଜୟ ନକଲେ କିଛି ହବନି ଆଉ।
ନା ରଜ ଟା ଆଜି ଲାଷ୍ଟ ନା ଯାହାହେଲେବି ସେ। ଆଉ ମାଇକ ହୋଇ ବଜେଇକି ଭସାଣି କରିବା ଏ ଲକ୍ଷରେ ଅଛନ୍ତି ଭସାଣି ହବ ଆଜି। ଲୋକ ନାଚିବେ ପୁରା ମନ ଖୁସିକରି ପିଲାମାନେ ସବୁ।
ତାପରେ ବି ଆଜି ଆଜି ତାଙ୍କ ଭସାଣି ବୋଧେ ସେଇଥିପାଇଁ ଏଭଳିଆ କରିଛନ୍ତି ଆଉ।
ହୁଁ। ଆଉ ବରକନ୍ୟା କରିକି ତାକୁ ଆଜି ପୁରା ଗାଁ ସାରା ବୁଲେଇକି ପୁରା ପୁରି ପୁଅ ପିଲା ଛୁଆ ପିଲା ବର। କରନ୍ତି।
ଆମ ଓଡିଆରେ ତ ଗୋଟେ ପରମ୍ପରା ଅଛି ପୁରା ହାଇଲାଇଟ ହେଇକି ଆଉ।
ହଁ ବା।
ସେଇ ସେଟା ନ କଲେ ହବନି ଆଉ ବରକନ୍ୟା। ସୋ ଟ୍ରେଣ୍ଡିଙ୍ଗ ଆମର ଗୋଟେ ଅଛି ପୁରା ପୁରୁଣା ଯୁଗରୁ।
ହଁ ବା ଏଟା ଚାଲିଛି ତ ଚାଲିଛି ସେମିତି ଆଉ।
ହଁ କରନ୍ତୁ।
ହଁ। ଏ କରୁଛନ୍ତି କଣ ସବୁ ଏମିତି ଭସଣି ହଉ। ଆଉ ସମସ୍ତ ଲୋକଙ୍କୁ ଭଲ ଲାଗୁଛି ଆମକୁ ବି ଭଲ ଲାଗୁଛି ଦେଖିବାକୁ। ନାଚି ସବୁ ପିଲାମାନେ ଆଜି ପୁରା ପ ତାଙ୍କ ମନ ବି ଖୁସି।
ସବୁ ପିଲା ନାଚିବେ ଆଜି ନାଚୁ ନଥିବା ପିଲା ବି ଆଜି ନାଚିବେ ଦେଖିବୁ।
ଯେତେହେଲେ ବି ନାଚିବେ ଆଜି କାହିଁକି ନା ଆଜି ପା ରଜ ଲାଷ୍ଟ ସରିବ ତାପରେ ପୁଣି କାଲି ଜେ ଯୁଆଡେ ସବୁ ଯୁଆଡେ ଯିବା କଥା ସବୁ ଯାହାର ଯୋଉଠି କାମ ପୁଣି ଯେମିତି ଚାଲିଥିଲା। ସବୁ ଦିନି ଫୁଣି ସେମିତି ହେଇଯିବ କାଲିଠୁ ଆଉ। ସ୍କୁଲ ଫୁଲ ଖୋଲିବନି ଅଫିସ ଫଫିସ ସବୁ ଛୁଟି ଥିଲା ଖୋଲିଯିବ ସବୁ ଗଭର୍ଣ୍ଣମେଣ୍ଟ ଅ ଅଫିସ ଫଫିସ ଖୋଲାଯିବ ତାର କାମ ସବୁ ଯାହା ଯେମିତି ଥିବ ସବୁ କରିବେ। ଏଇଆ ଚାଲିବ ପୁଣି ଥରେ ମାନେ ରଜଟା ଗଲା ଆଉ ଏଇ ସଇଲା। ପୁଣି ଅନଉ ଅନଉ ବର୍ଷେ ଆସିବ ଆଉ ଗୋଟେ ରଜ ଆସିବ ଆଉ।
ହଉ ତାହେଲେ ଭାଇ ଠିକ ଅଛି ଆଁ।
ହଉ ଭାଇ।